ହ୍ୟାଲୋ।
ହଁ କଣ କରୁଛନ୍ତି।
ଆଜ୍ଞା ଏଇ ଭାତ ବସେଇକି ବସିଥିଲି ଆଉ। ଆଉ ଆପଣ କଣ କରୁଛନ୍ତି।
ମୁଁ। ବସିଛି ଆଉ ଆଉ ଆପଣଙ୍କ ଆଡ଼େ କେମିତି କଣ ରଜ ପର୍ବ ପାଳନ କଲେ।
ଆମର ଏଇପଟେ ରଜ ଟିକେ ଏତେ ସବୁ ମାନେ ବେଶୀ କିଛି ବିଧି ଇଏରେ କରାଯାଇନି କିନ୍ତୁ କଣ ହୁଏ ନା। ପିଲାମାନେ ସବୁ ପିଠା ପଣା ଖାଆନ୍ତି ନୂଆ ଡ୍ରେସ ତିନି ଦିନ ଯାକ। ନ ଡ୍ରେସ ପିନ୍ଧନ୍ତି ଏଇ ପାର୍କ ଫାର୍କ ରେ ଦୋଳି ଲାଗିଥାଏ ଆମର ଯୋଉ ବଡ ବଡ ଷ୍ଟୋର ଗୁଡା ଅଛି ମଲ ଗୁଡା ସେଥିରେ ଯାଇକି ଦୋଡି ଲାଗିଥାଏ। ତାର ତାପରେ ସେଠି ପ୍ରୋଗ୍ରାମ ହେଇଥାଏ ଏଇ ଶଙ୍ଖ ଫୁଙ୍କିବା। ଝୋଟି ପକେଇବା ତାପରେ ଗୀତ। ତାପରେ ନାଚ। ମାନେ ବିଭିନ୍ନ ପ୍ରକାରର ପିଠା ପଣା ସବୁ ପ୍ରୋଗ୍ରାମରେ ସବୁ ଭାଗ ନିଅନ୍ତି ସବୁ ଫାଷ୍ଟ ସେକେଣ୍ଡ ଥାର୍ଡ ପ୍ରାଇଜ୍ ବି। ବହୁତ ଜଣଙ୍କୁ ମିଳେ ମାନେ ଯିଏ ଯିଏ ମାନେ ଭାଗ ନେଇଥାନ୍ତି ଆଉ। ଆଉ। ମାନେ ବହୁତ ହି ଖୁସିରେ ସବୁ ମାନେ ତିନି ଦିନ ଯାକ ପୁରା ସହର ପୁରା। ରଜରେ ମାନେ ପ୍ରତିଯୋଗିତା ସବୁଆଡେ ଏ ହେଲା ବେଳକୁ ସମସ୍ତେ ଭାଗ ନେବା ପାଇଁ ଭଲ ପାଆନ୍ତି। ତାପରେ ଉ ଯୋଉ। ପ୍ରାଇଜ ବି ତାର ଭଲ ଭଲ ସବୁ ଥାଏ ତ। ପିଲାମାନେ ଆଜ୍ଞା ପୁରସ୍କାର ସବୁ ଭଲ ଭଲ ଥାଏ ତ ସେଇଥିପାଇଁ। ସବୁ ଭାଗ ନେଇକି ଖୁସି ମନାନ୍ତି ଆଉ।
ହୁଁ ଆମର ଏଇଠି ଏ ପାଖରେ ରଜ ମହୋତ୍ ସବୁ ପାଳନ କରାଯାଉଥିଲା। ଆମେ ମାନେ ପ୍ରକୃତରେ ଆମ ଗାଁ ଏମିତି ଏକ ନିଆରା ଗାଁ ଯେ ଝିଅ ମାନେ ମାନେ ରଜ ତିନି ଦିନ କିଛି କାମ କରିବେ ନାହିଁ। ସବୁ ପୁରୁଷ ଲୋକମାନେ କରିବେ। ହ୍ୟାଲୋ ହୁଁ ପୁରୁଷ ଲୋକମାନେ କରିବେ। ଆଉ ରଜ ତିନି ଦିନ ଆମର କେହି କାମ କରିବେନି ତଥାପି ଯୋଉମାନେ ଯାଆନ୍ତିହେରି ବାହାର ହବ। ମାନେ କାର୍ଯ୍ୟରେ ପୁରୁଷ ଲୋକ ମାନେ ଆଉ କଣ ବାଧ୍ୟ ହେଇକି କରିବାକୁ ପଡୁଛି। ଆଉ ନହେଲେ କେମିତି ରଜ। ତିନି ଦିନ ସବୁ ନୂଆ ଡ୍ରେସ ପିନ୍ଧିବେ ପ୍ରଥମ ଦିନ ଆମେ ସବୁଜନ। ଦ୍ଵିତୀୟ ଦିନ ପିଠା ପୋଡ ପିଠା ଆଉ। ଉଁ ବରା ର ଚକୁଳି ପିଠା। ଆଉ ଏ କ୍ଷୀର ପୋଡପିଠା। ଆ ଆଉ ଚକୁଳି ପିଠା ସହିତ ମଟର ତରକାରୀ। ସମସ୍ତେ ଖାଆନ୍ତି ଆଉ କ୍ଷୀର। ପୋଡ଼ପିଠାଟା କେମିତି ବନାଯାଏ ଜାଣିଛ ନା ଜାଣିନ।
ନା ନା କ୍ଷୀର ପୋଡପିଠା ଟା କୁହନ୍ତୁ କେମିତି ବନାଯାଏ ବୋଲି।
କ୍ଷୀର ପୋଡପିଠାଟା ପ୍ରସ୍ତୁ ପ୍ରସ୍ତୁତ ପ୍ରଣାଳୀ ମୁଁ କହୁଛି ପ୍ରଥମେ ଏଁଁଁଁଁଁ କଡ଼େଇ ବସେଇବେ। ତା ସହିତ କ୍ଷୀର ତିନି ପା ଗୋଟେ ପା ପାଣି। ତିନି ଭାଗ ଯଦି କ୍ଷୀର ଦେଲେ ଗୋଟେ ଭାଗ ପାଣି ତା ସହିତ କୋ କୋରା ନଡ଼ିଆ ଆଉ ଅଧା କଟା ନଡ଼ିଆ ଅଧାକୋରା ଅଧା କଟା ଆଉ ମାନେ ଯୋଉ ଯୋଉ କାଜୁ। କାଟିିକି। ପକେଇବେ ତା ସହିତ ଚିନି ଚିନି ଦେବେ। ଚିନି ତାପରେ ଜନ୍ତୁଆଣି ଯୋଉ ଚୁନା ଗୁଣ୍ଡ। ସେ ତାକୁ ଜନ୍ତୁଆଣିକୁ ଜନ୍ତିବେ ଜନ୍ତିଲା ପରେ। ଆଉ ଗୋଟେ କଡେଇରେ ଚୁଲି ଲଗେଇକି ଚୁଲିରେ ନିଆଁ ଅଙ୍ଗାର ଯୋଉ। ନିଆଁ ଲଗାଇବେ। ତାପରେ ତଳେ କଡ଼େଇ ଉପରେ କଦଳୀପତ୍ର ଦେବେ ତାପରେ ଘିଅ ଦି ଚାମଚ ଦେବେ। ଘିଅର ଯୋଉ ବାସ୍ନା ମାନେ ପୁରା ମାନେ ତାର ଅପୂର୍ବ ବାସ୍ନା।
ହୁଁ।
ତାପରେ ଜନ୍ତଣିକୁ ତାକୁ ଚାପି ଚାପି ଦେବେ ଗୋଟେ କଦଳୀ ପତ୍ରରେ ତାକୁ ଜନ୍ତଣିକୁ ଚାପି ଚାପି ଦେଲା ପରେ ତା ଉପରେ କଣ କରିବେ ପୁଣି ଯୋଉ କଦଳୀ ପତ୍ର ନହେଲେ ଯୋଉ ଶାଳ ପତ୍ର ଯାହାର ଯୋଉଠି ଯାନ୍ତି ଜଙ୍ଗଲ ଏ ଶାଳ ପତ୍ର ଯୋଉ ଖଲି ଆସୁଚି
ଆଜ୍ଞା ଆଜ୍ଞା।
ସେ ଖଲି ଗୋଟେ ଦେଇଦେବେ ତା ଉପରେ କଦଳୀପତ୍ର ଘିଅ ଦେଇକି ଖଲି ଦେଇଦେବେ ଖଲି ଉପ ତା ପରେ କଦଳୀ ପତ୍ର ଦେଇଦେବେ। ତାପରେ ଯୋଉ ଅଙ୍ଗାର ହେଇଥିବ ତ ଳେ ନିଆଁରେ ସେ ଅଙ୍ଗାରକୁ କାଢି ଆଣିବେ ଅଙ୍ଗାର ରେ ଦେଇଦେବେ ଆଉ ଚୁଲି ଟିକେ ଧୀର ଆଞ୍ଚରେ ଜାଳିବେ ହୁଁ ଜାଳିବେ ତାପରେ କଣ କରିବେ କାଢିଦେବେ ସେ ରାତି ସାରା ତାର ରହିଲା ସେ ଏଇ ଯୋଉ ଚୁଲି ଉପରେ ଆଉ ଜାଳାଜୁଳି କରିବେନି ସେ ଚୁଲି ଉପରେ ରହି ସଖାଳୁ କଣ କରିବେ ତାକୁ କାଢିବେ ଖାଇବେ ତାର ଯୋଉ ସ୍ଵାଦ ସେଟା ତ ପୁରା ନିଆରା। ଏବେ ଆଉ କଣ ଏବେ ତ ସବୁ ଗ୍ୟାସ ରେ ମାନେ ପୋଡୁଚନ୍ତି। ଗ୍ୟାସରେ ଯୋଉ ପ୍ରେସର କୁକର ଅଛି ପ୍ରେସର କୁକରରେ କଣ କଲେ ପୋଡିଦେଲେ। ସେମାନେ ସବୁ ଖାଇଲେ ଏବେ ଆଉ ଏତେ ଚୁଲିରେ ଆଉ କିଏ ପୋଡୁଚି କି।
ନାଇଁ ଏବେ ମାନେ ଯେଉମାନେ ଅ ମାନେ ସହରରେ ରହୁଛନ୍ତି ସେମା ନେ କାତ ସେ ସୁବିଧାଟା ନାହିଁ। ତ ସେମାନେ ସବୁ ଖାଇବା ପାଇଁ। ପ୍ରେସର କୁକରରେ ବନଉଚ ନ୍ତି ଆଉ ଯେଟା ସମସ୍ତଙ୍କ ସେଟା ଗୋଟେ ମାନେ ପ୍ରିୟ ପିଠା। ଆଁ।
ଉଁ।
ଗାଁରେ ହେଲେ ସିନା ସବୁ ଚୁଲି ଅଛି, କାଠ ଅଛି। ଜାଳିବାର ସୁବିଧାଟା ଅଛି କିନ୍ତୁ ସହରରେ ତ ସେ ଜିନଷ ସବୁ ନାହିଁ।
ନାହିଁ।
ଆଉ ଆପଣଙ୍କ ସେପଟେ ପାଗ କେମତି?
ଏପଟେ କୋ ମାନେ ନା କ ବର୍ଷା ତ ସଖାଳୁ ଟିକେ ହେଇଥିଲା। ଏବେ ଟିକେ ଜଷ୍ଟ ମାନେ ଖରା ଟିକେ ଜଷ୍ଟ ଖରା କରିଛି ଆଉ ମାନେ ଅଳ୍ପ ଆଉ ଆଂଶିକ ଆଉ। ଆଂଶିକ ଖରା କରିଚି ଆଉ। ସେଇଥିପାଇଁ କୃଷକ ମାନଙ୍କ ଯ ବର୍ଷା ହେଲାରୁ କୃଷକ ମାନେ ସବୁ ତଳି ପକେଲେଣି। ତଳି ପକେଇବା ଫଳରେ ସେମାନେ କୃଷି କାର୍ଯ୍ୟ ଆରମ୍ଭ କଲେଣି। କୃଷକ ମାନଙ୍କୁ ଭଲ ପାଗ ଦେଲା ଆଉ। ସେମାନେ କୃଷି କାର୍ଯ୍ୟ ଆରମ୍ଭ କଲେଣି ଯିଏ ଚାଷ ଉପରେ ନିର୍ଭର କରୁଚି। ତାଙ୍କୁ ଭଲ ପାଗ ଦେଲାଣି।
ହୁଁ ଉଁ। ଆଉ ଆପଣ ଘରରେ କଣ କିଛି ପନିର ପରିବା ଲଗେଇ ନାହାଁନ୍ତି?
ହଁ ଆମର ବାଇଗଣ ଯୋଉ ଟମାଟୋ ଅ ଉମ ଟମାଟୋ ତ ଏବେ ଶୁଖି ଗଲାଣି କିନ୍ତୁ ବାଇଗଣ କ ଞ୍ଚା ଲଙ୍କା, କାକୁଡ଼ି ଆଉ ଏମତି ସବୁ ଲାଗିଚି ଆଉ ଅଳ୍ପ ଅଳ୍ପ ଆଉ।
ହୁଁ ଭଲ ଆଉ ଆପଣ ତାହେଲେ ନିଜେ ଘରେ ନିଜେ ଚାଷ ବାସ କରି ଟିକେ ପନିର ପରିବା ମାନେ ଶୁଦ୍ଧ ପନିର ପରିବା ସବୁ ଖାଉଛନ୍ତି ଆଉ।
ହୁଁ ଆପଣ ସେ ଆପଣ ଆଉ କୁଆଡେ ବୁଲିବାକୁ ଯାଇଛନ୍ତି।
ହଁ ଆମେ ଯାଇଥିଲୁ ଏଇ ଅଁ ମାସେ ତଳେ ଯାଇଥିଲୁ ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରିଆକୁ। ସେଠି କୋଣାର୍କ ହେଇଚି, ଚନ୍ଦ୍ରଭାଗା ହେଇଚି।
ହୁଁ କଣ ସବୁ ଦେଖିଲେ?
ହଁ ସେଠି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିକି ଆଉ ବହୁତ ଏବେ ତ ବହୁତ ଭିଡ ହଉଥିଲା ଆମେ ଯେ
ଲମ୍ବା ପ୍ରବଳ ହଁ ଲମ୍ବା ଧାଡି ଲାଗିଚି ପ୍ରଭୁଙ୍କ ଦର୍ଶନ ବହୁତ ମାନେ ଲୋକ ବ୍ୟାକୁଳ ହେଲେ କଣ ହବ ତାଙ୍କ ଧାଡିରେ ତ ପ୍ରବଳତା ମାତ୍ରାରେ ଧାଡି ଲାଗିଛି।
ତିନି ଘଣ୍ଟା ପୁରା ଲାଇନରେ ଛିଡା ହେଇକି ତାପରେ ଉଁ। ବହୁତ କଷ୍ଟରେ ପ୍ରଭୁଙ୍କୁ ଟିକେ ଦେଖିବା ପାଇଁ। ବହୁତ ବର୍ଷ ହେଲାଣି ଯିବୁ ଯିବୁ ପ୍ରଭୁଙ୍କର ଡାକ ପଡି ନଥିଲା ହେଲେ ଏ ବର୍ଷ ଯାହା ହଉ ଠାକୁରଙ୍କର ଟିକେ ସାହା ହେଲେ ବୋଲି ଟିକେ ଯାଇକି ଦର୍ଶନ କରି ଆସିଲୁ। ହେଲେ ଟିକେ କୁହନ୍ତିନି କି କଷ୍ଟ ନ କଲେ ଇଷ୍ଟ ମିଳେନି।
ହୁଁ ଆଉ କଣ ଅନୁଭୂତି, ଅନୁଭୂତି କଣ?
ଯେମିତି ଏତେ ଲମ୍ବା ଲାଇନରେ ଛିଡା ହେଇକି, ପୁରା ମାନେ ପୁରା ବିରକ୍ତିଆ ଭାବନା ଟା ଆସିଯାଇଥିଲା, ମାନେ ଆମ ଏତେ ଭିଡ ଥିଲା ସେ ଭିତରେ। ହେଲେ ଯେମିତି ପ୍ରଭୁଙ୍କର ଦର୍ଶନ ହେଇଗଲା, ସବୁ ଥକା ସବୁ ରାଗ ଯେମିତି କୁଆଡେ ସବୁ ଚାଲିଗଲା, ପୁରା ପ୍ରଭୁଙ୍କ ଦେଖିକି ଆ ତ୍ମା ପୁରା ଶାନ୍ତି ଲାଗିଲା।
ହୁଁ ଆଉ କଣ କିଣାକଣି କଲେ? ପ୍ରଭୁ ତାଙ୍କର ଯୋଉ ସମୁଦ୍ର ବେଳାଭୂମିରେ କିଛି ବୁଲାବୁଲି କଲେ, କଣ କିଣିଲେ?
ହଁ ଆମେ ସକାଳୁ ଯେତେବେଳେ ପହଞ୍ଚିଲୁ, ଚନ୍ଦ୍ରଭାଗା ହେଇକି ସେଠି ସୂର୍ଯ୍ୟ ଉଦୟ ଦେଖିଥିଲୁ। ସୂର୍ଯ୍ୟ ଉଦୟ ଦେଖି ସାରିଲା ପ ରେ ଆମେ ଅ ପାଖାପାଖି ଦଶଟା ଏଗାରଟା ବେଳକୁ ହେଇଗଲା ପୁରୀ ପହଞ୍ଚିଲା ବେଳକୁ। ସେଠି ହୋଟେଲରେ। ଆମେ ରହିଲୁ, ରହିକି ସାଙ୍ଗେ ସାଙ୍ଗେ ଆମେ ସମୁଦ୍ରକୁ ଟିକେ ସେ ଠି ଗାଧୁଆ ଗାଧେଇବାର ଅନୁଭୂତି ନବା ପାଇଁ। ସମସ୍ତେ ଗଲୁ, ସେମିତି ଖରାରେ ହଉଥାଏ, ହେଲେ ବି ସମୁଦ୍ର ପାଣିରେ ଗାଧେଇବାର ଗୋଟେ ମଜାଟା ଗୋଟେ ଅଲଗା ଲାଗେ ନା? ଗୋଟେ ବାହାରକୁ ଯାଇକି ଟିକେ ସବୁ ଢେଉ ନବା।
ହୁଁ।
ପ ପଇଡ ପିଇବା, ତାପରେ ସେଇଠିକାର ଗୋଟେ ଖାଇବାଟା ହୁଁ ଇଏ କରିବା ମାନେ ବହୁତ ବହୁତ ଖୁସି ଲାଗିଲା।
ହୁଁ ଆଉ କଣ କିଣାକୁଣି କଲେ?
ହଁ।
ତାଙ୍କର ଯୋଉ ଶଙ୍ଖ ଯୋଉ ଶଙ୍ଖ ବିଭି ଉ ବିଭିନ୍ନ ପ୍ରକାରର ଶଙ୍ଖ ସମୁଦ୍ରର ଯୋଉ ମିଳୁଛି ଯୋଉ ଶାମୁକା, ଶାମୁକାର ସବୁ ମାଳି ଗୁନ୍ଥା ଯାଏ।
ହୁଁ ସବୁ ନୂଆ ଶ ଙ୍ଖ ଆଣିଚୁ, ତାପରେ ଏଇ ଯୋଉଁ ବେଗ ଗୁଡା ଥାଇନି ଆମ ସମୁଦ୍ର। ହଁ ବ୍ୟାଗ ଥାଇ ସେଇଗୁଡା କିଛି ଆଣିଛୁ। ତାପରେ ପ୍ରଭୁଙ୍କର ଫଟୋ କିଛି ଆଣି ଯୋଉ, ଏ ଭୋଗ ସାଙ୍ଗରେ ସମସ୍ତଙ୍କୁ ଦବା ପାଇଁ
ହୁଁ ତାଙ୍କର ସବୁ ପ୍ରିୟ ଭୋଗ ହେଲା ଖଜା। ଖଜା ଭୋଗ, ଆଉ ମେନ ତ ତାଙ୍କର ଅବଢା ପ୍ରସାଦ। କିନ୍ତୁ ତାଙ୍କ ଭୋଗ ହେଲା ଖଜା।
ଆମେ ତ ଦିନ ବେଡେ ଦର୍ଶନ କରି ପାରିଲୁନି, ମା ମାନେ ଏଠୁ ଗଲାବେଳେ ଆମେ ପହଞ୍ଚିଲା ବେଳକୁ ଟିକେ ଡେରି ହେଇଯାଇଥିଲା, ତେଣୁ ଆମେ ସନ୍ଧ୍ୟା ବେଳକୁ ଯାଇ କି ଦର୍ଶନ କଲୁ, ଆମେ ପାଖାପାଖି ସାତଟାରେ ପ୍ରଭୁଙ୍କର ମନ୍ଦିର ପାଖରେ ଲାଇନ ଦେଇକିରି ରି ଛିଡା ହେଲୁ। ଆଉ ସେଠି ଦର୍ଶନ କରିକି ଆସିଲା ବେଳକୁ ରାତି ବାରଟା ହେଇଗଲା। ଏଇ ପ୍ରଭୁଙ୍କର ପ୍ରସାଦ ଖାଲି ଟିକେ ଟିକେ ପାଟିରେ ଦବା କଥା। ଆନନ୍ଦ ବଜାରରୁ ଆଉ।
ଆନନ୍ଦ ବଜାରରେ ତ ମାନେ ପୁରା ମନ ମୁଗ୍ଧ ହେଇଯିବ, ଠିଆ ହେଇ ପଡିଲେ ତାଙ୍କର ଯୋଉ ବାସ୍ନା। ପ୍ରଭୁଙ୍କର ଯୋଉ ଭୋଗର ଯୋଉ ବାସ୍ନା।
ହଉ ତାହେଲେ ଠିକ ଅଛି।
ହାଲୋ।
ଆଜ୍ଞା।
ହଉ ହଉ, ତାହେଲେ ଆଉ କେବେ ପୁରୀ ଗଲେ ଦେଖ ଦେଖିବା ଆଉ ଦେଖା ଦେଖି ହେବା ସେଇଠି ଆଉ।
ଆଜ୍ଞା ଆଜ୍ଞା।
ହଉ ହଉ ତାହେଲେ ନମସ୍କାର୍ ନମସ୍କାର୍।